ଆଜ୍ଞା ମ୍ୟାଡ଼ାମ୍ ନମସ୍କ
ହଁ ନମସ୍କାର୍ କୁହନ୍ତୁ।
କେମିତି ଅଛନ୍ତି?
ହଁ ମୁଁ ଭଲ ଅଛି।
ଆଜ୍ଞା।
ଆଉ ଯୋଉ ପଢ଼ାପଢ଼ି?
ପଢାପଢି ବହୁତ ଭଲ ଚାଲିଚି। ଆଉ ଠିକ୍ ଠାକ୍ ଚାଲିଚି ଆଉ ସମୟ ସହିତ ଆଉ। ପଢାପଢି ତ ବର୍ତ୍ତମାନ ପାଇଁ ଆମେ ମୁଁ ବର୍ତ୍ତମାନ ପାଇଁ ଟିକେ ଭୂଗୋଳ ପଢୁଛି ଆଉ ଯେହେତୁ ବର୍ତ୍ତମାନ ହଁ ଯେହେତୁ ବର୍ତ୍ତମାନ ୱିକେଣ୍ଡ୍ ଆସି ଯାଇଛି ସପ୍ତାହ ଶେଷ ତ ତେଣୁ କରି ଟିକେ ମୁଭି ଦେଖୁଥିଲି ଆଉ ମୁଭି ଉପରେ ପ୍ଲସ୍ ଟୁ ଫେଲ୍ ଆଜି ଜଣେ ଆମ ସିନିୟର ସାର୍ ମତେ କହିଲେ ଟୁଏଲ୍ଥ୍ ବେଷ୍ଡ ଫେଲ୍ ଦେଖିଆ ପାଇଁ। କହିଲେ ତା ଦେହରେ ବହୁତ କିଛି ଜିନିଷ ଅଛି। ସେଥିରେ କଣ କି ଗୋଟେ ଭଲ ହିରୋ ଅଛନ୍ତି ଯିଏ କି ଲାଇଫ୍ ରେ ଫେଲ୍ ହେଇଥିଲେ ସେମାନେ ବହୁତ କଷ୍ଟ ଇଏ କରିଥିଲେ ସିଏ ଆଇପିଏସ୍ ହବା ପାଇଁ ଚାହୁଁ ଥିଲେ ବଟ୍ ହେଇପାରୁନଥିଲେ ସେ ବହୁତ ସାରା ପ୍ରୋବ୍ଲେମ ଦେଇ ଗତି କରୁଥିଲେ ଆଉ ତ ସିଏ ଲାଷ୍ଟ କୁ ଆଇ ପି ଏସ୍ ବନିଥିଲେ ତ ସେଇ ବିଷୟରେ ସାର୍ ଏ କିଛି କଥା ଆମ ଅଫିସର ସାର୍ ମୋ ପାଖରେ କିଛି ଜିନିଷ ଦେଖିବାକୁ ପାଇଲେ ଯୋଉଟା କିି ସିଏ ନିଜେ ତାଙ୍କ ତରଫରୁ ଆଜି କହିଲେ ତମେ ଟୁଏଲ୍ଥ୍ ଫେଲ୍ ମୁଭି ଦେଖ କାହିଁକି ନା ତମ ପାଖରେ ବହୁତ ଜିନିଷ ଅଛି ବଟ୍ ତମେ
ହଁ ତମର ସେମିତି ସେମିତି ତମର ତମର ବି ସେମିତି
କରି ସାର୍ ମୋତେ ଗାଇଡ଼୍ କଲେ କି ତମେ କାମ କରୁଛ ବଟ୍ ତମେ ଗୋଟେ ଠିକ ରାସ୍ତାରେ କାମ କରୁନ ଯୋଉଟା କିି ତମ ଲାଇଫ ରେ ଭଲ ଅସର ପଡିବ ତମେ ଟୁଏଲ୍ଥ ଫେଲ ମୁଭି ଦେଖ ଆଉ ମତେ କୁହ କଣ ଶିଖିଲ? ସେଥିପାଇଁ ମୁଁ ଆଜି ଏଇ ଉଇକେଣ୍ଡ ରେ ଭାବୁଛି ସେ ମୁଭି ଟାକୁ ଦେଖିବି ଆଉ କଣ ହେଲା ସେ ବିଷୟରେ ସାର୍ ଙ୍କୁ ଜଣେଇବି ସାର୍ ମତେ ଟାସ୍କ ଦେଇଛନ୍ତି। କହିଛନ୍ତି ଟୁଏଲ୍ଥ୍ ମୁଭି ର ତମ ଉପରେ ବହୁତ ଜରୁରତ ଅଛି।
ହୁଁ ସିଏ ବି ପଢାପଢି କରୁଚନ୍ତି?
ନାଇଁ ନାଇଁ ସାର୍ ତ ବହୁତ ଏଜେଟ୍ ହେଇଗଲାଣି ସେ ତ ଲାଇଫ ରେ ସକ୍ସେସଫୁଲ ହେଇଗଲେଣି। ସେ ଜଣେ ସଫଳ ବ୍ୟକ୍ତିତ୍ବ ଆଉ ତ ସେଥିପାଇଁ ପସ ଆମେ ଡିକସନ କରିବା ଠିକ ନୁହେଁ। ବଟ ସାର୍ ବହୁତ ସଫଳ ଅଛନ୍ତି ଆଜ୍ଞା।
ଅନ୍ ଡୁଟି ନା?
ହଁ କାର୍ଯ୍ୟରତ ମୁଁ ତାଙ୍କ ତଳେ କାର୍ଯ୍ୟରତ ଅଛି ତ ସେ ଜଣେ ଭଲ ବରିଷ୍ଠ ଅଧିକାରୀ। ତ ଭଲ ସେ ମତେ ସବୁବେଳେ ଭଲ ଭଲ କଥା ଶିଖାନ୍ତି।
ହଁ।
ଆଉ କଣ କୁହନ୍ତୁ? ଆଉ ଘରେ ସମସ୍ତେ ଭଲ ଅଛନ୍ତି।
ହଁ ଭଲ।
ଆଉ ରଜ ରଜକୁ ନେଇକି ଆପଣଙ୍କର କଣ ସାଜସଜା ଚାଲିଛି।
ଆମର ମୋର କିଛି ନାହିଁ।
ଯେହେତୁ ଆମ ଓଡିଶାରେ ରଜ ପାଳନ। କରାଯାଏ ତା ରଜକୁ ନେଇକି ବେଶୀିକାଲି ଝିଅ ପିଲାଙ୍କ ଉପରେ ସେଇଟା ବେଶୀ ପାଳନ କରେ ଝିଅ ମାନେ ରଜ ରଜ ପର୍ବ ଯଦି ଦେଖିବାେ ଆମେ କେବଳ ଝିଅ ମାନଙ୍କ ପାଇଁ ଥାଏ। ତ ତେଣୁକରି ପୁଅ ମାନଙ୍କ ସହିତ ସେ ସବୁ ଜିନିଷ କିଛି ନଥାଏ। ତ ବେଶୀ କରି ଝିଅ ମାନେ ରଜ ପାଇଁ ସାଜସଜା କରନ୍ତି ରଜ ଅ ପ୍ରତି ସେ ସବୁ ଜିନିଷ ବେଶୀ ଟିକେ ସେମାନେ ନିଜକୁ
ଠିକ ଅ
ରଜ ପାଇଁ ପ୍ରସ୍ତୁତ କରନ୍ତି ତ ଆପଣଙ୍କର ସେପଟେ ରଜର ମାହୋଲ କଣ?
ଆମ ଏପଟେ ମୋର ତ ନାହିଁ କି ମୁଁ କିଛି କରୁନି ମୋର ପଇସା ପତ୍ର ନାହିଁ। ମୁଁ କିଛି ଜମା କରୁନି। ଆଉ କିଛି ଶଜ କରିବାକୁ ନାହିଁ।
ଜକୁ ନେଇକି ସାଜାସଜା କଣୋର ପଚା ପତ୍ର ନାହିଁ ଆମକୁ ବାବା ଦେବେ ପଇସା ସେଇଥିରେ କିଛି
ନା ବାବା ତ ମନା କଲେ ଦେବେନି ଆଉ ମୋ ମାଙ୍କ ପଇସା ପତ କିଛି ନାଇଁ ମୁଁ ଜାମାଟେ ବି କରିପାରୁନି।
ନାଇଁ ନାଇଁ ସେମିତି ନୁହ ଆ ହସନ୍ତୁନି ଆପଣ ତ ଜାମା ପଟା କରିବାକୁ ପଡିବ ଯେହେତୁ ରଜ ଟା ଆସୁଛି। ତ ନୂଆ ଯାମା ପଟା କରିକି ଆମେ ଟିକେ ପିନ୍ଧିକି ରଜ ଟା ପାଳନ କରିବା ନିହାତି। ଜରୁରି।
ଆଉ ଦୋଳି ଖେଳିଥାନ୍ତି ଡୋଳି ତ ଆମର ବାନ୍ତି ହୁଏ ଦୋଳି ଖେଳିଲାକୁ। ମୁଁ ଡରିିକି ଖେଳେନା?
ଦୋଳି ଦୋଳି ଖେଳିଲେ ଆମ ଶରୀରର ଗୋଟେ ଭଲ ବାଲାନ୍ସ ଆଉ ସନ୍ତୁଳନ ଆସିଥାଏ। ଦୋଳି ଖେଳିବା ଫଳରେ ଆମ ଶରୀର ମାନସିକ ଚାପରୁ ମୁ ପାଇଥାଏ ଆଉ ଆମକୁ ଅତି ଆନନ୍ଦ ଉଲ୍ଲାସରେ ଦିନ ବିତିଥାଏ ତେଣୁକରି ଦୋଳି ଖେଳିବାରେ ଆମର ବୈଜ୍ଞାନିକ କାରଣ ଦୃଷ୍ଟିକୋଣରୁ ଆମ ଶରୀର ଫୁର୍ତ୍ତି ଆସିଥାଏ। ତେଣୁକରି ଦୋଳି ଖେଳିବା ନିହାତି ଜରୁରୀ ଯେହେତୁ ରଜ ବାହାନାରେ ଆମେ ଦୋଳି ଖେଳିବାର ମଉକା ମିଳିଥାଏ। ତ ଦୋଳି ଖେଳିବା ନିହାତି ଜରୁରୀ ତେଣୁକରି ଆପଣ ରଜରେ ଟିକେ ଦୋଳି ଖେଳିବେ ଆଉ କଣ କୁହନ୍ତୁ? ଆଉ ରଜକୁ ନେଇ ଆପଣଙ୍କ ଗାଁ ଲୋକ କେମିତି କଣ କରୁଛନ୍ତି? ଆପଣଙ୍କ ଗାଁ ରେ ଏ ଦୋଳି ଲାଗେ ନା କି?
ସେ ତାର
ଆପଣଙ୍କ ଗାଁରେ ଦୋଳି ଲାଗ ନଥାଇ କିି? ଆମେ ଯେମିତି ଦେଖିବା କ କଥା ହେଲା ବେଳେ ଆମର ବ୍ୟାକଗ୍ରାଉଣ୍ଡ ରେ ନଏଜ ନ ଆସିବା ଦରକାର। କଥାବାର୍ତ୍ତା ନ ହବା ଦରକାର। ଆମେ ସେଯି ଟିକେ ଧ୍ୟାନ ଦବା ଦରକାର। ଯଦି ଆମ ଛୋଟ ପିଲା ଅଛନ୍ତି, ଆମେ ଟିକେ ଦୂରେଇକି ଚାଲିଯିବା। ଘର ପାଖକୁ ଚାଲିଯିବା। ଅନ୍ୟ ଜାଗା କୁ ଚାଲିଯିବା।
ହଁ, ତେଣୁକରି ଛୋଟ ପିଲାମାନେ ତ ଦୁଷ୍ଟ ହେବେ। ଛୋଟ ପିଲାମାନେ କଥା ଯଦି କହିବା ଆମେ ଯଦି ଛୋଟ ପିଲା ଥିଲେ। ଆମେ ଛୋଟ ଥିଲା ବେଳେ ବି ଦୁଷ୍ଟ ହଉଥିଲେ।
ମୁଁ ଯାଉ ପଳଉଛି। ସେ ହେଇଛି ସେଇଆ ଆଉ।
ହ୍ୟାଲୋ।
ହଁ, କୁହନ୍ତୁ, କୁହନ୍ତୁ, କୁହନ୍ତୁ। ଏଠି ଗୋଟେ ପିଲାଟେ ଅଛି। ଛୋଟ ପିଲାଟେ ସିଏ ମତେ ଗୋଡ଼ି ଟେକା ପକଉଚିତ।
ଆପଣ ଜାଗା ପରି ତ୍ୟାଗ କରନ୍ତୁ। ଦରକାର ପଡ଼ିଲେ ଆପଣ ସେ ରୁମ୍ ଭିତରେ ପଶି କବାଟ ଲକ୍ କରିଦିଅନ୍ତୁ। କାହିଁକି ନାଁ ଆମର କଥାବାର୍ତ୍ତା ସମୟରେ ଆମେ ଟିକେ କଥା ହେଲେ ଭଲ।
ଆଜ୍ଞା, ଆଜ୍ଞା, କୁହନ୍ତୁ, କୁହନ୍ତୁ।
ଆଜ୍ଞା, ଆମେ କଣ କରିବା? ଆମ ବ୍ୟାକଗ୍ରାଉଣ୍ଡରେ ନଏଜ୍ ନ ଆସିବା ଦରକାର। ଆଉ କଣ? କୁହନ୍ତୁ, ଛୋଟ ପିଲା ତ ଦୁଷ୍ଟ ହେବେ। ଆମେ ଯେତେବେଳେ ଦେଖୁଥିଲେ, ଆମେ ଛୋଟ ପିଲା ଆମେ ଛୋଟବେଳେ ବି ଦୁଷ୍ଟ ହଉଥିଲେ। ଛୋଟ ପିଲାମାନେ ହିଁ ଦୁଷ୍ଟ ହେବେ। ଆଉ, ଆଉ କଣ କୁହନ୍ତୁ? ଆଉ ରଜକୁ ନେଇକି ଆପଣଙ୍କ ଗାଁ ର ଆଜ୍ଞା
ଆଜ୍ଞା କୁହନ୍ତୁ।
ହଁ। ରଜକୁ ନେଇକି ଆପଣଙ୍କ ଗାଁରେ ଦୋଳି କିଛି ଏକା ଜାଗାରେ ଗୋଟେ ଜାଗାରେ ଦୋଳି ଲାଗିଥାଏ?
ହଁ, ଲାଗିଥାଏ ଆମର ବହୁତ ଲାଗିଥାଏ। ଆମର ସବୁ ଗାଁରେ ଲାଗେ ଦୋଳି। ହେଲା, ଆମ ଗାଁରେ ଦୋଳି ଲାଗେ। ଆଉ ସମସ୍ତେ ଯାଇକି, ଆମେ ଛୋଟବେଳେ ସେଠି ପଟ୍ଟା ଦୋଳି ଗୋଟେ ତା ପଟେ ପଟ୍ଟା ହେଇଥିବ। ମଝିରେ ଦି ପଟ ଦୋଳି ଲାଗିଥିବ, ଯାଇକି ନାଁ ଦୋଳି ଖେଳୁ। ଆଉ ଏବେ ଏବେ ଆଉ ଏତେ ହଉନି, ଆଉ କାହାର। ଆଉ କେ ଡାକୁନାହାନ୍ତି, ଆସ। ଖେଳିବା ଆଗୁରୁ ସବୁ ଡାକୁଥିଲେ। ଆଉ ମୋ ବାପା ବି ଲଗେଇ ଦିଅନ୍ତି ଦୋଳି।
ଆଜ୍ଞା। ଆଉ ଆଗରୁ ଯଦି ଦେଖିବା, ଆମର ଯେମିତି ଲୋକମାନଙ୍କ ଭିତରେ ସ୍ନେହ ଶ୍ରଦ୍ଧା ଥିଲା। ଧୀରେ ଧୀରେ ଆଧୁନିକ କୁ ଆଧୁନିକ ତାକୁ ଆମେ ଆପଣେଇ କି ଲୋକମାନଙ୍କ ଭିତରେ ସ୍ନେହ, ଆଦର ମମତାର କମି ଦେଖିବାକୁ ମିଳୁଛି।
ଏ ଆପଣ ସେଇଟା କରିବେ। ଏବେ ପୁରା ସବୁ କମି ହେଇଯାଇଛି। ଏବେ ସେଇଟା ଆପଣ କରିବେ।
ହଁ।
ଆପଣଙ୍କର ଯଦି ଛୁଆ ହେଲା, ତାହେଲେ ଆପଣ ତାକୁ ଦୋଳି ଖେଳେଇବେ। ରଜରେ ନୂଆ ନୂଆ ଡ୍ରେସ ଦେଇକି
ହଁ, ଆମେ ଯେମିତି ଏ ଛୋଟ ବେଳେ ଆମେ ଯେମିତି ବାପା ମାଙ୍କୁ ଅଳି କରୁଥିଲେ। ତ ସେମିତି ଆମେ ବି ବୟସର ଅ ରାସ୍ତାରେ ଆମେ ଚାଲିଲା ବେଳେ ଆମେ ବି ସନ୍ତାନ ପ୍ରାପ୍ତି କଲାପରେ ଆମର ବି ସେମିତି ପିଲା ମାନଙ୍କର ଦାୟିତ୍ବ ଆମକୁ କରିବାକୁ ପଡିବ। ତେଣୁକରି ଆମେ ବି ଛୋଟ ପିଲାଙ୍କ ପାଇଁ ଆମେ ଦୋଳି ବାନ୍ଧିବାକୁ ପଡିବ।
ହୁଁ। ହଁ ପିଠା ଦେବେ ଖାଇବାକୁ, ନୂଆ ଡ୍ରେସ୍ ଦେବେ ଆଉ ରଜରେ ଝିଅ ପିଲାମାନେ ରୋ ରୋଷେଇ କରନ୍ତିନି, ତାଙ୍କୁ ଦିଆଯାଏ ସିଏ ଖାଆନ୍ତି। ସେମାନଙ୍କୁ ସେମାନେ ଚୁଲି ପାଖ ଛୁଅନ୍ତିନି ସେମାନେ ରୋଷେଇ ଘର ଛୁଅନ୍ତିନି। ବୁଲନ୍ତି ଖାଲି ନୂଆ ଜାମା ପିନ୍ଧିକି।
ଆଚ୍ଛା ଆଚ୍ଛା। ହଁ, ଯେହେତୁ ଆମେ ଓଡିଶାରେ ରଜ ଟା ଝିଅ ମାନଙ୍କ ପାଇଁ ପାଳନ କରାଯାଏ ତେଣୁକରି ଆମର ଏଇ ସବୁ ସଂସ୍କାର ଓଡିଶାର ପରମ୍ପରା ଅଛି। ତ ସେଇଟାକୁ ସେଇ କଥା ସବୁ ଆପଣ କହୁଛନ୍ତି ମୁଁ ବୁଝିପାରୁଛି।
ହୁଁ, ସେମାନଙ୍କୁ ଖାଲି ଦଆ ଯିବ ଭଲ ଭଲ ଜିନିଷ ଆଣିକି ଦିଆଯିବ। ସେମାନେ ଖାଇକିନା ବୁଲିବେ ନୂଆ ଡ୍ରେସ୍ ପିନ୍ଧି କି। ଆଉ
ଆପଣ ବି ତ ଖାଇକି ବୁଲିବେ ତାହେଲେ ଏଥର। ଆପଣ ଭଲ ମଜା କରିବେ ଆଉ। ଆମେ ତ ପୁଅ ପିଲା ଆମ ମାନଙ୍କ ପାଇଁ କି କିଛି ନାହିଁ ଆଉ।
। ପୁଅ ପିଲାମାନେ। ଆଣିକି ଦିଅନ୍ତି ବା ସେଥିପାଇଁ
ହଁ। ସେଇ ପୁଅ ପିଲା ମାନେ ଆଣିକି ଦବାରେ ଝିଅ ମାନଙ୍କୁ ତାଙ୍କର ଖୁସି ଆଉ ସେଇଥିରେ ତାଙ୍କର ବି ଖୁସି ହେଇଯାଏ। ସିଏ ବି ଯୋଉ ଜିନିଷ ଆଣନ୍ତି ତାଙ୍କର ବି ଭାଗ୍ୟରେ ଟିକେ ହେଇଯାଏ ଆଉ। ଖାଇଦେବେ ଟିକେ ଆଉ ସେଇଟା ତାଙ୍କର ଖୁସି ଆଉ। ହଁ।
ପିଲାଙ୍କ ଓଷା ଗୋଟେ କଣ ଅଛି କହିଲେ?
ପୁଅପିଲାଙ୍କ ଓଷା କିଛି ନାହିଁ।
କିଛି ବି ନାହିଁ ଗୋଟେ ବି ନାହିଁ?
ନା ଓଷା କରନ୍ତି। ଯେମିତି ଆପଣଙ୍କର ଭାଗବତ ଜନ୍ମ ହେଇଗଲା, ହରି ଜନ୍ମ ହେଇଗଲା କୃଷ୍ଣ ଭଗବାନଙ୍କର ଓଷା କରନ୍ତି ସେମାନେ। ଜାଗର ବି ପୁଅ ପିଲାମାନେ କରନ୍ତି ଶିବ ଠାକୁରଙ୍କର। ଆଉ ତ ନୂଆ ଡ୍ରେସ ତ ପୁଅ ପିଲା ସବୁବେଳେ ପିନ୍ଧନ୍ତି। ଯେହେତୁ ଚାକିରୀ କରିଥିବେ ସିଏ ବାହାରେ ରହନ୍ତି, କାହିଁକିନା ଆମ ଓଡିଶା ଆମେ ଯୋଉ ଆମର ଯଦି ଓଡିଆ ସଂସ୍କୃତି ସମାଜ ଦେଖିବା। ଆମେ ଭାରତର ଯେହେତୁ ଯେ ଦେଖିବା ପୁରୁଷ ପ୍ରଧାନ ଦେଶ। ତେଣୁକରି ଏ ଅଧିକାଂଶ, ଏବେ ସିନା ନାରୀ ପୁରୁଷ ସମାନର ନାରରେ ଆମେ ସମାଜରେ ଆଗେଇ ଚାଲିଛନ୍ତି। ନାରୀ ମାନେ ବି ବହୁତ ଆଗକୁ ଆସିଲେଣି। କିନ୍ତୁ ଆଗରୁ ପୁରୁଷ ପ୍ରଧାନ ଦେଶ ଯେହେତୁ ଥିଲା ତ ତେଣୁକରି ସବୁ ପୁରୁଷ ମାନେ ବାହାରକୁ ଯାଆନ୍ତି ଚାକିରି-ବାକିରି କରନ୍ତି ତ ଯଦି ଦେଖିବା ଆମେ ପଇସା ର ମେନ୍ ଉତ୍ସ ତାଙ୍କ ପାଖରେ ଥାଏ। ତେଣୁକରି ପୁଅପିଲା ମାନଙ୍କର କିଛି ନିର୍ଦ୍ଦିଷ୍ଟ ସମୟ ନଥାଏ ଯୋଉଥିରେ କି ସେ ଜାମାପଟା କିଣିବେ ତାଙ୍କର ଯେବେ ଇଚ୍ଛା ହେଲା ସେ କିଣି ଦିଅନ୍ତି। ତେଣୁକରି ଝିଅପିଲା ମାନେ ଯେହେତୁ ଯାଉନ ଥିଲେ ଆଗରୁ, ସେ ପୁଅ ମାନଙ୍କ ଉପରେ ନିର୍ଭର ଥିଲେ ତ ପୁଅ ପିଲାମାନେ ତାଙ୍କୁ କିଛି ପୂଜା ପର୍ବପର୍ବାଣିରେ କିଣି ଦଉଥିଲେ। ତ ସେଇଟା ଆମର
ଏଇନା
ହଁ, ତେଣୁକରି ପୂର୍ବ ପୂର୍ବ ଲୋକମାନେ ବହୁତ ଚାଲାକ୍ ଥିଲେ, ସେମାନେ ବହୁତ ବୁଦ୍ଧିମତା ଥିଲେ। ତେଣୁକରି ସେମାନେ ଏମିତି କିଛି ପର୍ବ ପର୍ବାଣୀରେ କହି ଦେଇକି ଯାଇଥିଲେ କି ତାଙ୍କୁ ନୂଆ ଜାମା କିଣିଦବ। ତ ସେମାନଙ୍କର ଯଦି ଆମେ ଦେଖିବା ଆମ ପରମ୍ପରା ଆମ ପରମ୍ପରା ବହୁତ ସୁନ୍ଦର ଭାବରେ ତିଆରି କରାହେଇଛି। କିନ୍ତୁ ଆଜିକା ଦୁନିଆରେ ଯଦି ଦେଖିବା ନାରୀ ସଶକ୍ତିକରଣକୁ ଆମେ ଆପଣେଇକି ଝିଅ ପିଲାମାନେ ବହୁତ ଆ ଗୁକୁ ଗଲେଣି ସେମାନେ ବି ନିଜେ ପଇସା ରୋଜଗାର କଲେଣି ସେମାନେ ନିଜ ଗୋଡରେ ନିଜେ ଛିଡା ହେଲେଣି। ତେଣୁକରି ସେମାନେ କେବେ ବିି ପୁଅ ପିଲାଙ୍କ ଭଳି କେବେବି ଏ ପୂଜା ପର୍ବପର୍ବାଣୀ ଛଡା ସେମାନେ ବି
ପିନ୍ଧୁଛ ଆନି ତାଙ୍କ ବାପା ବି କିନ୍ଦଉଛନ୍ତି ସବୁ ମାସକୁ ମାସ
ହଁ ତ ସେମାନେ ବି ଖୁସିରେ ରହୁଛନ୍ତି ତ ଆମ ଓଡିଶା ସଂସ୍କୃତି ଯଦି ଦେଖିବା ଆମେ ଗୋଟେ ବହୁତ ଅତି ସୁନ୍ଦର ଆଉ ସୁଢଳ ସଂସ୍କୃତିରେ ଦେଖାଯିବ ହଉ ଆପଣଙ୍କ ସହିତ କ ଥାଇ ବହୁତ ଭଲ ଲାଗିଲା ନମସ୍କାର ଦିଦି
ଆଜ୍ଞା ଆଜ୍ଞା ଆଜ୍ଞା।